ହାଲୋ।
କାର୍ତ୍ତିକ ମାସ ଯେଉଟାକି ଧର୍ମର ମାସ ଉପରେ ଟିକେ କଥା ହେବା।
ହଁ,। ଅ ଯେଉଟା କିି କାର୍ତ୍ତିକ ମାସ ସେଟା ହଉଛି ଦୀପି। ପର ମାସ ବା ଧର୍ମର ମାସ ମଧ୍ୟ ତାକୁ କୁହାଯାଏ ହଁ ହଁ ଓଡିଶାରେ।
ହଁ ଓଡ଼ିଆ ପଞ୍ଜିକାର।
ହଁ,।
କୋହୁନୁ।
ଓଡିଆ ପଞ୍ଜିକାର ସପ୍ତମ ମାସ ହେଲା କାର୍ତ୍ତିକ ମାସ। ଆଉ ଯେମତି ଯେ ଅକ୍ଟୋବର ଆଉ ନଭେମ୍ବର ମାସ ମଧ୍ୟରେ ଏଇଟା ପଡ଼େ। ହଁ ଏଇ ମାସଟାକୁ ଦାମୋଦର ମାସ ମଧ୍ୟ କୁହାଯାଏ। ହଁ କାହିଁକି ନା ଏଇଟ ଏଇ ମାସରେଅଁ। କୃଷ୍ଣ ମା ଯଶୋଦାଙ୍କ ହାତରେ ଦୌଡିରେ ବନ୍ଧା ହେଇଥିଲେ। ମାନେ ଚତୁର୍ ମାସର ଶେଷ ମାସ ସେଥିପାଇଁ ଆକୁ ଅ ଦାମୋଦର ମାସ କୁହାଯାଏ।
ହଁ କାର୍ତ୍ତିକ ମାସର ମେନ୍ କଥା ଅଛି ଖାସ୍ କଥା ଯେଉଁଟା କୁହାଯାଏ। ନେ ଦେଇ ଭବିଷ୍ୟ ବ୍ରତ ଯେଉଁଟାକି ସବୁଠୁ କଠିନ ବ୍ରତ। ଓଡ଼ିଆ ମହିଳାମାନଙ୍କ ପାଇଁ କାର୍ତ୍ତିକ ମାସ ପୁରା ମାସ ହବିଷ୍ୟବ୍ରତ ହୋଇଥାଏ। ତାର ନିୟମ ବି ଅଛି। ନିୟମ ହେଉଛି ସକାଳୁ ଉଠି ପୁଷ୍କରିଣୀ ବା ନଦୀରେ ସ୍ନାନ କରିବା। ପିଆଚର ଶୁଣ ମାଂସ ମଦ ଛାଡ଼ି ସାତ୍ଵିକ ଭୋଜନ କରିବା। ଦିନକୁ ଗୋଟିଏ ଥର ଆତପ ଚାଉଳ ଆଉ ମୁଗ ଡାଲି ଲୁଣ ହଳଦୀ ବିନା ତ ଆକାରେ ଯୋଉଟାକି ଖାଇବା ତାର
ମାନେ ମାନେ ଯୋଉ ତରକାରୀ ଟା ହେଇଥିବ ସେଥିରେ ଏ। ଉଁ ଖାଲି ମୁଗ ଥିବ ଆଉ ଡାଲି ଥିବ ଆଉ ବିନା ତା ମାନେ ଲୁଣ ନ ଥିବ କି ହଳଦୀ ନଥିବ ବିନା ହଳଦୀ ଲୁଣରେ ଖାଆନ୍ତି।
ହଁ। ଆଉ ଉଦ୍ଦେଶ୍ୟ ବି ଅଛି ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ଆଉ ମୁଖ୍ୟ ପାଇଁ। ଏଇ ବ୍ରତ ରଖିଲେ ବୈକୁଣ୍ଠ ମିଳେ ବୋଲି ବିଶ୍ୱାସ ରଖାଯାଇଚି। ଆଉ ଶେଷ ଦିନ ଯୋଉଟା ଅଛି କି କାର୍ତ୍ତିକ ପୂର୍ଣ୍ଣିମାର ବ୍ରତ ଶେଷ କରି ପାରଣ କରନ୍ତି ଦାନ୍ୟ ପୁଣ୍ୟ ବି କରନ୍ତି।
ମାନେ ଯୋଉ କାର୍ତ୍ତିକ ମାସର ଶେଷ ଦିନ ଯୋଉଟା କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ପୂର୍ଣ୍ଣିମା କୁଅନ୍ତି ସେଇଦିନ। ସେତେବେଳେ ମାନେ ମୁଁ ଜାଣିଥିଲି କି କାର୍ତ୍ତିକ ମାସରେ ଦୀପାବଳି ଆଉ ଆଲୋକର ପର୍ବ କଥାକୁ। କୁହାଯାଏ କାର୍ତ୍ତିକ ମାସରେ ଯେତୁ ଦୀପାବଳି ପଡେ ମାନେ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ଦୀପାବଳି ପଡେ। ଏଥିରେ ଘର ବି ସଫା କରାଯାଏ ତା ସହିତ ଦି ଦୀପ ବି ଜଳାନ୍ତି ଆଉ ଘର ଦୁଆର ଘର ଦୁଆର ସଫା ଆରେ ନମା ନଂସ ନା କିନ୍ତୁ ଡାକିଆ ପାଇଁ ଦୀପ ଜଳାନ୍ତି। ଏଇଟା ହଉଚି ଅ ପିଲାମାନେ ଖୁସିରେ ପଟା କେଇ ଫୁଟାନ୍ତି। ମାନେ ଫଟକା ଯୋଉ ବାଣ ଫୁଟାନ୍ତି। ଝର୍ଝରିଆ, ନିମିକି ବାଣ ଯୋଉ ଅସୁର ନକା ନରକାସୁର ବଧର ଖୁସି ମଧ୍ୟ ଥାଏ। ଆଉ ଏଥିରେ ଲକ୍ଷ୍ମୀ ପୂଜା ମଧ୍ୟ କରାଯାଏ ଯେମିତି କିି ବ୍ୟବସାୟୀ ମାନେ ନୂଆ ଖାତା ପୂଜା କରନ୍ତି। ଆଉ ଧନଦେବଙ୍କୁ ପ୍ରସତି ମଧ୍ୟ ଲାଗେ ମାନେ ଲକ୍ଷ୍ମୀକୁ। ଏମତି ଦୋକାନ ପୂଜା କରାଯାଏ ସେଉ ବୁନ୍ଦୀ ଭୋଗ ଦିଅନ୍ତି।
ଯେମିତି ବାଲିଯାତ୍ରା ଗୋଟେ ଓଡିଆ ମାନଙ୍କର ପର୍ବ ଥାଏ ଯୋଉଟା କି କଟକ ଜିଲ୍ଲା ପାଇଁ ଯୋଉଟା ପ୍ରସିଦ୍ଧ ବୋଲି ଜଣାଯାଏ। ଏ କାର୍ତ୍ତିକ ପୂର୍ଣ୍ଣିମା ଦିନ ଟିକେ କଟକ ମହାନଦୀକୁ ବେଳେ ବାଲିଯାତ୍ରା ସାତ ଦିନ ଚାଲେ ଏମିତି ଇତିହାସ ବି ସଖୀ ଅଛି। ପ୍ରାଚୀନ କାଳରେ ସାଧବ ପୁଅମାନେ ବୋଇତ ବାନ୍ଧି ଜାତିବାଲି ସୁମାତ୍ରା ଦେଶକୁ ପାଣିଜ୍ୟ ପାଇଁ ଯାଉଥିଲେ ସେହି ସ୍ମୃତିରେ ଏଇ ଯୋଉ ବାଲିଯାତ୍ରା ମେଳା ଟି ହୋଇଥାଏ। ତି ବୋଇତ ଭସାଣ ବି ଥାଏ ପିଲାମାନେ କଦଳୀ ଗଛ ଆଉ କାଗଜର ଛ ବୋଇତ ବନାଇ ମହାନଦୀରେ ବି ଭସେଇଥାନ୍ତି ଦୀପ ଫୁଲ ଦେଇ ପୂଜା ମଧ୍ୟ କରିଥାନ୍ତି। ଆଉ ଏସିଆ ମହାଦେଶର ସବୁଠାରୁ ବଡ଼ ମେଳା ହେଉଚି ବାଲିଯାତ୍ରା ମେଳା। ଯଉଠିକି କୋଟି କୋଟି ଲୋକ ଆସନ୍ତି କିଣାବିକା, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟ କ୍ରମ ବି ଚାଲିଥାଏ ଯୋଉଟା କି ଲୋକ ଦେଖିବାକୁ ଭଲ ବି ପାଆନ୍ତି।
ହଁ ବୋଇତ ବସାଣ ତ ସମସ୍ତେ ମହାନଦୀରେ କରିପାରନ୍ତିନି ମାନେ ଯୋଉ ଡଙ୍ଗା ଭସାନ୍ତି ମହାନଦୀରେ ତ କରିପାରନ୍ତିନି। ଆମେ ତ ଆମ ଗାଁ ପୋଖରୀରେ ଯାଇକି କରୁ ଡଙ୍ଗା ନେଇକି ଭସେଇ ଦଉ ଗାଁ ପୋ ରିରେ ଆମର ହୀରା ସାଗର ଆଉ ଲୀଳା ସାଗର
ହୁ ହୁ ହୁ ଆ ଯାହାକୁ ଯୋଉଟା ସୁବିଧା ହବ ନା।
ଆ ହଁ। ଏଥିରେ ଯୋଉ ଦାମୋଦର ପୂଜା ବିଷୟରେ କହିଥିଲି ସେ ଦାମୋଦର ପୂଜା ମାନେ ଆକାଶ ଦୀପ ବି ଅ ହୁଁ ଲଗାଯାଏ ଏମତି ଗୋଟେ କାର୍ତ୍ତିକ ମାସର ସନ୍ଧ୍ୟାରେ ତୁଳସୀ ମଞ୍ଚରେ ଦୀପ ଜଳାନ୍ତି। ଆଉ ଘର ଉପରେ ବାଉଁଶ ଖୁଣ୍ଟରେ ଆକାଶ ଦୀପ ମଧ୍ୟ ଟାଙ୍ଗନ୍ତି। ଆ ଯାଆ ଫଳରେ କି ଆକାଶ ଦୀପ ଜଳାଇଲେ ପିତୃ ପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳେ। ଆଉ ଦାମତର ଶ୍ରୀକୃଷ୍ଣ ଙ୍କୁ ମଧ୍ୟ ପ୍ରସନ୍ନ ଏଥିରେ ହେଇଯାଏ। ଆଉ ତୁଳସୀ ପୂଜା ଯୋଉଟା ରହିଛି କାର୍ତ୍ତିକ ମାସରେ ସେଇଟା ହଉଛି ମାନେ ପ୍ରତ୍ୟେକ ଘରେ ଅ ତୁଳସୀ ଉ ଯ ଯୋଉ ମଞ୍ଚ ସଜା ହୋଇଥାଏ ମହିଳା ମାନେ ମାନେ ଯୋଉ ଝିଅ ପିଲାମାନେ ସ୍ତ୍ରୀ ଲୋକମାନେ ଅ ସନ୍ଧ୍ୟାରେ ଦୀପ ଜଳେଇକି ପରିକ୍ରମା କରନ୍ତି ତା ଚାରିପଟରେ ଆଉ।
ହଁ ସେଇଟା ତ ସବୁ ଆଉ କାର୍ତ୍ତିକ ପୂର୍ଣ୍ଣିମା ହଁ। ଆମ ଆଡ଼େ ବି ହୁଏ ତୁଳସୀକୁ ପୂଜା କରିବା ବି ଭଲ। ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ଦେବ ଦୀପାବଳି ମଧ୍ୟ ବି କୁହାଯାଏ। ଏଇଟା କାର୍ତ୍ତିକ ମାସ ଶୁକ୍ଲପକ୍ଷ ପକ୍ଷ ପୂର୍ଣ୍ଣିମାର ସବୁଠୁ ପବିତ୍ର ଦିନ ଯେଉଁଟା ହୋଇଥାଏ। ଏମିତି ତ୍ରିପୁରାରୀ ପୂର୍ଣ୍ଣିମା। ଶିବ ତ୍ରିପୁରସ୍ୱରକୁ ବଧ କରିଥିଲେ ଏ ଦିନ ତେଣୁ ଶିବ ମନ୍ଦିରରେ ବିଶେଷ ପୂଜା ହୁଏ। ଆଉ ଗୋଟେ ଗୁରୁ ନାନକ ଯାଆନ୍ତି ଯୋଉଁଟା କିି ଶିଖ୍ ଭାଇମାନଙ୍କ ପାଇଁ
କଣ କଣ?
ଆଉ ଗୋଟେ ଅଛି ଚାଉଳ ମାପିବା ଯେମିତି ହବିଷ୍ୟ ବାତ କରିଥିବା ମହିଳାମାନେ ଏଇ ଦିନ ଚାଉଳ ମାପି ଦାନ ବି କରିଥାନ୍ତି।
ସେ ଗୋଟେ କଣ କହିହଠୁ ପଳଉଛି ସାଢରେ।
ଧର୍ମକୁୁ। ଆଉ ପ୍ରକୃତିକୁ ଆଉ ପାଗ ମଧ୍ୟ ଏଇଟା ହୋଇଥାଏ ମାନେ ଯେମିତି କି ଶୀତ ଦିନର ଆରମ୍ଭ ହୁଏ କାର୍ତ୍ତିକ ମାସର ଶୀତ ଦିନର ଆରମ୍ଭ ହୁଏ। ମାନେ ଗରମ ସରି ସରିଯାଏ ଆଉ ଶୀତ ଟିକେ ଟିକେ ଆରମ୍ଭ ହେଇଥାଏ। ଅଳ୍ପ ଅଳ୍ପ କୁହୁଡି ବି ପଡେ। ଧାନ ଅମଳ ବୋଧେ ଏଇ ଋତୁରେ କରାଯାଏ। ଆ ଏଇ ମାସରେ କରାଯାଏ ମାନେ ଚାଷୀ ମାନେ ଧାନ କାଟିକି ଘରକୁ ଆଣନ୍ତି। ସେଥିପାଇଁ ଏଇଟା ଗୋଟେ ଖୁସିର ମାସ ଆଉ। ଶରତ ଋଷୁର ଶେଷ ମାସ ମଧ୍ୟ ଏଇ କାର୍ତ୍ତିକ ମାସ ଶରତ ଋଷୁର ଶେଷ। ପଣସ ମାସ କାଶ ତଣ୍ଡି ଫୁଲ ପରି ଖରା ଟିକା ଟିକେ ହେଲା ଆରମ୍ଭ କରିଛି।
ହ କାଶ ତ ଟିକେ ଫୁଲ ଫୁଟେ ନା ଖରା ଟିକେ ଟିକେ ହବା ବିି ଆରମ୍ଭ ହୋଇଯାଏ। ଶରତାର ଶେଷରେ ଅ ତା ଭିତରେ ଖାଦ୍ୟର ପରମ୍ପରା ବି ରହିଛି। ଏମିତି ହବିଷ୍ୟକ ଯିଏ କରିଥାନ୍ତି ତାଙ୍କ ପାଇଁ ଥାଏ କଞ୍ଚା କଦଳୀ ଭଜା। ପୋଟଳ ଭଜା ମୁଗ ଡଲି ଆତପ ଭାତ ଲୁଣ ହଳଦୀ ନଥିବା ଖାଦ୍ୟ ଆଉ ଛେନାପୋଡ ବି ଥାଏ ଯୋଉଟା ଦୀପାବଳି ଦିନ ଘରେ ଛେନା ପୋଡ ଲଡୁ ବି ବନିଥାଏ। ଥାଏ। ଆଉ ଅନ୍ନ କୂଟ ବି ଗୋଟେ ଥାଏ ଗୋବର୍ଦ୍ଧନ ପୂଜା ଦିନ ପ୍ରଭୁଙ୍କୁ ଛପନ ପ୍ରକାର ଭୋ ଲାଗେ।
ହଁ ତାର ଗୋଟେ ମାନ୍ୟତା ବି ରହିଛି କାର୍ତ୍ତିକ ମାସର ମାନ୍ୟତାର ଅଛି। ଅ ଯୋଉଟା କି ଚତୁର୍ମାସ କୁହନ୍ତି କାର୍ତ୍ତିକ ମାସ ଟା ହଉଛି ଚତୁର୍ମାସର ଶେଷ ମାସ ଆଉ ଯୋଉ ଚାରି ମାସ ପୂଜା କରନ୍ତି। ଷୋହଳ ସୋମବାର ବ୍ରତ ମଧ୍ୟ ଏଥିରେ କରନ୍ତି। ଦେବ ଉଠାଣି ଏକାଦଶୀ ପରେ ପ୍ରଭୁ ବିଷ୍ଣୁ ଶୋଇବାରୁ ଉଠନ୍ତି। ଆଉ ସେଦିନ ପୁଣି ବିବାହ ଉପନୟନ ଭଳି ଶୁଭ କାମ ଆରମ୍ଭ ହୁଏ।
ହଁ କାର୍ତ୍ତିକ ମାସ ବି ଆମକୁ କିଛି ଶିକ୍ଷା ଦେଇଥାଏ। ଯଦି ଗୋଟିଏ ଛୋଟ ଦୀପ ଅନ୍ଧାରକୁ ଦୂର କରେ। ସେମିତି କାର୍ତ୍ତିକ ମାସ କୁହେ କିି ନିଜ ଭିତରେ ଦୀ ପ ଜଳାଅ ସଂଯମ ରଖ ଦାନ କର। ବାଲିଯାତ୍ରା ବି କୁହେକି ଓଡିଆ ପୁଅ ସମୁଦ୍ର ପାର କରି ବି ବାଣିଜ୍ୟ କରିଥିଲେ ତୁମେ ବି ପାରିବ।
କରିମି ମାନେ କା କର୍ତ୍ତିକ ଉଁ ଉଁ କାର୍ତ୍ତିକ ମାସ ପରେ ଆସେ ମାର୍ଗଶିର ମାସ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। କିନ୍ତୁ ଏଇ ଯୋଉ କାର୍ତ୍ତିକ ମାସ ରହିଚି। ଏ କାର୍ତ୍ତିକ ମାସରେ ମାନେ ଯେମିତି କି ଶ୍ରାବଣ ମାସ ଭାଦ୍ରବ, ଆଶ୍ଵିନ, କାର୍ତ୍ତିକ ଏଇ ଚାରି ମାସରେ ଝିଅ ମାନେ ଓଶା କରନ୍ତି। ଷୋଳ ସୋମବାର ବ୍ରତ ରଖନ୍ତି। ବ୍ର ପ୍ରତ୍ୟେକ ସୋମବାର ମାନେ ଶ୍ରା କାର୍ତ୍ତିକ ମାସ ଠାରୁ ଶ୍ରାବଣ ମାସରୁ ଆରମ୍ଭ କରନ୍ତି। ଆଉ ପ୍ରଥମ ସୋମବାରୁ ଆ ରମ୍ଭ କରନ୍ତି। ତାପରେ ଗଣି ଗଣି ଗଣି ଗଣି ଷୋଳଟା ସୋମବାର ଯେତବେଳେ ହୁଏ। ସେଟା କା କାର୍ତ୍ତିକ ମାସର ଶେଷ ସୋମବାର ପଡେ।
ହୁଁ ଫଳ ବି ଖାଆନ୍ତି।
ନିର୍ଜଳା ଉପବାସ କରନ୍ତି। ଯେମିତି କିି ଭାତ ଖାଆନ୍ତିନି ଫଳ ଖାଇକି ରୁହନ୍ତି।
ସେଇଟାକୁ ନିର୍ଜଳା ଉପବାସ
ହଁ ଯେମିତିକି ମାର୍ଗଶିର ମାସଟା ହୋଉଚି ମା ଲକ୍ଷ୍ମୀଙ୍କର ମାସ। ଆଉ ଧାନର ମାସ ଆଉ ଧନ ମଧ୍ୟ ଆସିବ। ମାର୍ଗ ହଁ ହଁ ହଁ।
କି ମା ଲକ୍ଷ୍ମୀଙ୍କର ମାସ କୁହାଯାଏ ତାକୁ ଧାନର ମାସ ବି କୁହାଯାଏ।
ହଁ।
ଷ୍ଟାଟ
ତୁ କୋଉନୁ।
କୁଅ ମତେ ହସ ମାଡୁଚି।
ମାନେ ଓଡିଆ ପଞ୍ଜିକାର ଅଷ୍ଟମ ମାସ ଯୋଉଟା କି ମାନେ ଓଡ ମାନେ ଆମ ଓଡିଶାରେ ଆଚ୍ଛା ଗୋଟେ ପାଞ୍ଜିକା ଅଛି। ଗୋଟେ ଅଛି ଜଗନ୍ନାଥ ପାଞ୍ଜିକା ଆଉ ଗୋଟେ ବିରଜା ପାଞ୍ଜିକା ଜଗନ୍ନାଥ ମନ୍ଦିରରେ ଅଷ୍ଟମ ମାସ ହେଲା।
ଜାଣିଚି।
ମାର୍ଗଶିର ମାସ ଯୋଉଟା କି ଇ ଇଂରେଜୀ ମାସର ନଭେମ୍ବର ଆଉ ଡିସେମ୍ବର ମାସ ମଧ୍ୟରେ ପଡେ ମାର୍ଗଶିର ମାସ। ଏ ମାର୍ଗଶିର ମାସରେ ବୋହୁତ ଜୋରରେ ଶୀତ ହୁଏ। ସେଥିରେ ସେ ଶୀତରେ ମଧ୍ୟ ରାତି ତିନିଟାରୁ ରାତି ଦିଇଟାରୁ ବଡ ବୋଉ ମୋ ବଡ ବୋଉ ଯିଏ ସେ ଉଠେଇକି କହିବେ ଉଠୁ ଲକ୍ଷ୍ମୀ ପୂଜା ହବ।
ହଁ ସ୍ତ୍ରୀ ଲୋକମାନେ ମୁଖ୍ୟତଃ ଧଳା ନାଲି ମିଶା ଶାଢୀ ବି ପିନ୍ଧନ୍ତି। ମଣ୍ଡା କାକେରା ପୁରୀ ଏସବୁ ଭୋଗ ବି ଲଗେଇଥାନ୍ତି ମାଆଙ୍କ ପାଖରେ। ହଁ ରାତି ଦିଟାରୁ ବି ସେ ଉଠିକି ପୂଜା କରନ୍ତି ହଁ। ଚାଉଳ ବଟା ଯୋଉ ଝୋଟି ଘର ଦ୍ୱାର ବୋ ଲିପାପୋଛା କରି ତା ଉପରେ ଯୋ-ଯୋଉ ଝୋଟି ପକାନ୍ତି। ଅଁ, ହଁ ଧାନରେ ଗୋଟେ ମୁଣ୍ଡୁଳି କରି, ମାଣ ବସେଇ ତା ଉପରେ ନା, ମତେ ବି ଜଣା ନାହିଁ। ଯାହା କହୁଚି, ଏଠି ଶୁଣୁ ଗପ ନା ଏତିକ।
ହଁ, ଗୀତାରେ ଅଛି ଯେ ଶ୍ରୀକୃଷ୍ଣ କହିଛନ୍ତି, ଯେମିତି କି ମାଁ ମାଛ ନା, ପାଟିରେ ପଶୁନି।
ସନା ମାର୍ଗା ସିରୋହଂ କୁହାଯାଏ।
ହଁ, ତା ମାନେ ହଉଛି, ମାସ ରହୁନୁ। ହଁ, ମାସ ମଧ୍ୟରେ ମୁଁ, ମାର୍ଗଶିର ଆଉ ଯେଣୁ ଘେନୁଛୁ, ଏଥୁ ଅନନ୍ତେ। ଏ, ତେଣୁ ଏଇ ମାସ ଟାକୁ ବହୁତ୍ ପବିତ୍ର ମାନନ୍ତି।
ହଁ, ମାର୍ଗଶିର ମାସର ସବୁଠୁ ବଡ ପର୍ବ, ଯଉଟା ମା ଲକ୍ଷ୍ମୀଙ୍କ ପୂଜା। ପ୍ରତି ଗୁରୁବାରର ଘରେ, ମା ଲକ୍ଷ୍ମୀ ପୂଜା ହୁଏ। ଏମିତି ପୂଜାବିଧି ବି ରହିଥାଏ। ମହିଳାମାନେ ସଖାଳୁ ଉଠି ଘର ଆଙ୍ଗନ ଲିପି, ଚଉଁରା ଚଉଁରୀ ଆଙ୍କନ୍ତି, ମା ଲକ୍ଷ୍ମୀଙ୍କ ଚିତ୍ର ଆଙ୍କି ପୂଜା ବି କରନ୍ତି। ଜୁଆର ପୋଡ଼ା କଦଳୀ
ନୁ ହାତୀ ଚିତ୍ର ହୁଏ, ଲକ୍ଷ୍ମୀଙ୍କର ଚିତ୍ର ନୁହଁ। ସେତ୍ ଥିରେ ଲକ୍ଷ୍ମୀଙ୍କର ପାଦ ଚିହ୍ନ ହୁଏ। ବି ଚିତ୍ର ହୁଏ, ଆଉ ଯୋଉ ଛେଞ୍ଚେଟା ପକାନ୍ତି।
ତିନିଟା ଆଙ୍ଗୁଠି ଥାକଥାକ କରନ୍ତି। ଆଉ, ଜୁଆର ପୋଡା କଦଳୀ, ଶାଗ। ଡାଲି ବି ଭୋଗ ଲାଗେ ସେଠି, ଉପବାସ ବି କିଛି ରଖିଥାନ୍ତି।
ଉଳା ଶାଗ, କୋଶଳା ଶାଗ ଭାଜନ୍ତି, ନାଲି ନାଲି ଯୋଉ ଭାଜନ୍ତି, ସେଇଟା। ଆଉ ଯୋଉ ଭୋଗ ଟା ଘରେ ଲକ୍ଷ୍ମୀ ମାଙ୍କ ପାଖରେ ପୂଜା ହେଇଥାଏ। ଆଉ, ସେ ଭୋଗଟା ନିଜ ଘର ଛଡା ବାହାର ପିଠାଙ୍କୁ ଦିଅନ୍ତିନି। ମୁଁ ତ ଅନେଇକି ବସିଥାଏ, କିଏ ଟିକେ ଦେଲେ ଖାଇ ବି ହେଲେ, ତାକୁ ମାଗଲେ ବି ସେ ଦିଅନ୍ତିନି।
ଆମେ ତ ଏବେ ଖାଇ ଯାଉଚୁ। ହେଲେ ଆମକୁ କହିଛନ୍ତି କି, ଆମେ ବାହା ହେଇ ସାରିଲେ, ଆମକୁ ଆଉ ଭୋଗ ଦେବେନି?
ହଁ, ସେଇଟା ଆମ ଘରେ ବି ସେଇଆ ହୁଏ। ହଁ ସବୁବେଳେ କୁହନ୍ତି, କି ଯେତେ ଖାଇବା କଥା ଏବେ ଭୋଗ ଖାଇଦେ। ଏମାନେ ମା ଲକ୍ଷ୍ମୀ ମାଁ ଙ୍କର ଭୋଗ, ଯୋଉଟା କି ମାଣ ବଷା ଗୁରୁବାରରେ ସତେକି, ତା'ପରେ ଆଉ-ଉ ବାହାଘର ହେଇସାରିଲା ପରେ, ଯେତେବେଳେ ତୁ ଅନ୍ୟ ଗୋତ୍ ଗୋତ୍ରକୁ ଯିବୁ, ମାନେ ଗୋଟେ ଝିଅ ଯେତେବେଳେ ନିଜ ଘର ଛାଡିକି ଅନ୍ୟ ଗୋତ୍ରକୁ ଯାଏ। ତା'ପରେ ମି ନିଜ ବାପ୍ ଓ ଘରେ ହଉଥୁବା ମାଣବସା ଗୁରୁବାରର ଯୋଉ ଭୋଗଟା ଲାଗି ହୁଏ। ସେଇ ଭୋଗଟାରେ ଆମର କୌଣସି ଅଧିକାର ନଥାଏ। ଆମକୁ ଦିଅନ୍ତିନି ଖାଇଆକୁ। ଖାଲି ଅନେଇବୁ।
ହଁ, ଲାଷ୍ଟ କଥା ହଉଛି, ଗୁରୁବାର ଯଦି ଚାରଟା